ହାଲୋ।
ଆଙ୍ଗି ମାମା ଵି କଣକି
କଣ କରୁଛୁ?
ଏଇ ବସିଥିଲି ଆଉ ତମେ କ ଏ ଭାତ ଡାଲି ଆଉ କଲରା ଭଜା ଖାଉଥିଲି ଆଉ ତମେ କଣ କରୁଥିଲ କି?
ମୁଁ ଏଇ ବସିଥିଲି ଆଉ।
ଓ ହଁ ଆଜି କଣ ଖାଇଛ?
ଭାତ, ସୁନସୁନିଆ ଶାଗ ତରକାରୀ, ମଞ୍ଜା ତରକାରୀ। ଆଉ ସୁନସୁନିଆ ଭଜା ତ ତୋର ଫେବରେଟେ।
ଆଜ୍ଞା ଆଉ ତୋମେ ଦେହ ପା ଭଲ ଅଛି ନା?
ହଁ ମୋ ଦେହ ଭଲ ଅଛି, ତୋର?
ହଁ ମୁଁ ଭଲ, ଆଉ
ଆଉ ଆଉ ତୋମ ସେପଟେ ଖବର ସବୁ କଣ?
ଜାଣିଛ ନା ମାମାଦେଇ ଆମ ଗାଁ ରେ ଗୋଟେ ଝିଅଟେ ମାନେ କମ୍ ଏଜ୍ ରୁ ତାକୁ ବାହା କରିଦଉଛନ୍ତି। ତାଙ୍କ ତାର ପଢି ଚ୍ଛା ଅଛି ହେଲେ ତାକୁ ବାହାଘର କରିଦଉଚନ୍ତି।
ହୋ, ହୋ, ହଁ, ହଁ ତମ ଗାଁରେ ଏମିତି ବି ଏବେ ହଉଛି, ଏବେ ତ ସେମିତି ସେଇ ସେଇ ଜିନିଷ ନାହିଁ, ଏବେ ବହୁତ ପ୍ରକାର ସୁଯୋଗ ମିଳୁଛି ଝିଅମାନଙ୍କୁ। କରିବା ପାଇଁ ବହୁତ ଉପର ଉଁ, ପୋଷ୍ଟରେ ବି ସେମାନେ ନିଯୁ କ୍ତି ପାଇଛନ୍ତି।
ହଁ ସିଏସ ହଁ ସେଇ ସବୁ ଉଠିଗଲାଣି, କିନ୍ତୁ ଆମ ଗାଁରେ ସେଗୁଡା ଏବେ ବି ହଉଛି।
ଓ ହଁ, ତୁମ ଗାଁରେ ଏବେ ବି ସେମତି ହଉଛି ନା?
ହୁଁ।
ଏବେ ବି ଏମିତି ଲୋକଙ୍କର ଚିନ୍ତାଧାରା ଅଛି। କି ଝିଅମାନେ କିଛି କରିବେନି ଶୀଘ୍ର ବାହାଘର କରିଦବା। ଆଗ କାଳରେ ସେମିତି ଥିଲା ଯେମିତି ବାଲ୍ୟ ବିବାହ। ଛୋଟ ବେଳରୁୁ ବାହାଘର କରିଦବା।
ହଁ ଏଇ ତ
ତ କିଛି ହୁଏନା।
ହଁ ଏବେ କରୁଛନ୍ତି ତାଙ୍କ ବାପା ମା ଙ୍କୁ ଟିକେ ମାନେ ଅସୁବିଧା ହଉଛି ତ ଭଲ ମାନେ ପ୍ରସ୍ତାବ ଆସ ସିଲା ଏଇଥିପାଇଁ ତାକୁ ବାହା କରିଦଉଛନ୍ତି ଆଉ।
ଓହୋ! କିନ୍ତୁ କରିବା କଥା ନୁହେଁ। ଯଦି ବି କରିଦଉଛନ୍ତି କାହିଁକି ନା ଏବେ ହଉଛି ଗୋଟେ ଭୁନ୍ୟ ଅପରାଧ ଯୋଉ ଜିନିଷ ସେଇଟା କଲେ, ତ ଝିଅ ମାନେ କଣ କମ କହିଲେ ପୁଅ ଅପେକ୍ଷା ଝିଅ କମ। ସେଥିପାଇଁ ଯୋଉ ଟା ଗୋଟେ ଭଲ ବାହାଘର ପ୍ରସ୍ତାବ ଆସିଲା। ସେଥିପାଇଁ କରିଦଉଛନ୍ତି ଆଉ। କିନ୍ତୁ କରିବାଟା ଠିକ ନୁହଁ।
ହଁ, ସେଇଥିପାଇଁ ଏସବୁ ଅସୁବିଧା ହଉଛି।
ହୁଁ, ସେଇଥିପାଇଁ ତ ଏଇ ବିଷୟରେ ଆମେ କଣ କରିବା ଦରକାର, ସମସ୍ତଙ୍କୁ ବୁଝେଇବା ଦରକାର। ସେଇଟା, ତା ପରେ ଆମ ଏପଟରେ ବି ବହୁତ ଝିଅ ଅଛନ୍ତି। ସବୁ ଚାକିରି କରିଛନ୍ତି ଭଲ ଜାଗାରେ ଚାକିରୀ କରିଛନ୍ତି। ବହୁତ ବଡ ବଡ ନାଁ କରିଛନ୍ତି। କିଏ ଡକ୍ଟର୍ ହେଲା, କିଏ ସାଇଣ୍ଟିଷ୍ଟ ହେଲା। ସବୁ କରିଛନ୍ତି।
ହୁଁ, ହୁଁ, ଆମ ଆମ ଗାଁ ରେ କିନ୍ତୁ ବାହାଘର କରିଦଉଚନ୍ତି ଯାର
ହଁ, ଅ, ଆମେ ଆଉ କଣ କରିପାରିବା। ସିଏ କରିବେ ଆମେ ଖାଲି ବୁଝେଇ ପାରିବା ନା ଆଉ କଣ କରିପାରିବା। ଆଉ ତ କିଛି କରିପାରିବାନି ନା ଆଉ ତୁ ଯିବୁ ନା କଣ ତା ବାହାଘରକୁ?
ହଁ ଡାକିଚନ୍ତି ତ।
ଓ ହୋ ହୁଁ। ତାଙ୍କ ଘର ଲୋକ ସମସ୍ତେ ଖୁସି ଥିବେ ହେଲେ ସେ ଝିଅ ଟା ପଢ଼ିବାର ଯେତେ ତାର ଇଚ୍ଛା ଥିଲା
ହଁ ଯେହେତୁ ସେ କମ ଏଜ୍ ର
ହୁଁ କମ୍ ବୟସ ର ବି ତା ପରେ ଆଉ ଗୋଟେ ଜିନିଷ ସେ ବାହା ହେଇଗଲା ପରେ ତା ଶାଶୁର ତାଠୁ ବହୁତ କିଛି ଆଶା କରିଥିବେ। ଛୋଟ ପିଲାଟା ସେ ଜାଣିନି। ସେଠି ବାହା ହେଇକି ଗଲେ ବି ବହୁତ ଅସୁବିଧା ହବ ହଁ କି ନାଇଁ?
ହଁ ସେ ପୁରା ଡରି ବି ଯାଇଚି।
ସେ ଡରି ବି ଯାଇଚି ତା ପରେ ବାହା ହେଲା ପରେ ସେ ତ ଯେ ଯୋଉ ବୟସର ଝିଅ ନିଜର ଦାୟିତ୍ବ ସେ ନିଜେ ଠିକ ସେ ନେଇ ପାରୁନଥିବ ସେ ଆଉ ସମସ୍ତ ସମସ୍ତଙ୍କ ଦାୟିତ୍ବ କେମିତି ନବ ଶାଶୁ ଘରେ ଗଲେ ସମସ୍ତଙ୍କ କଥା ବୁଝିବାକୁ ପଡେ। ତ୍ବ ନବାକୁ ପଡେ ସେ କେମିତି ନବ ଯେହେ ଯେ ଦି ନ ନେଇ ପାରିବ ତା ଶାଶୁ ଘରେ ବି
ହୁଁ ଦାର ଏଇ ଯୋଉ ଗରିବ ଗୁରିବ ବୋଲି ମାନେ ଭଲ ପ୍ରସ୍ତାବ ବୋଲି ତା ବାପା ଆଉ ହାତ ଛଡା କଲେନି ସେଇଥି ବାହାଘର କରିଦେଲେ ମାନେ ସେ ବୁଝିଲେନି କି ତା ମାନେ ତାଙ୍କ ଝିଅର ପଢିବାର ଇଚ୍ଛା ଅଛି କି ନାଇଁ ଏସବୁ କିଛି କଥା ବୁଝିଲେନି।
ହୁଁ ସେଇଟା ଠିକ ଯେ ଆମେ ଆଉ କଣ କରିପାରିବା। ଏ ସବୁ ଅସୁବିଧା ଫାଷ୍ଟ ରୁ ଅସୁବିଧା ହଉଚି। ତାଙ୍କର ପଇସା ପତ୍ର ଅସୁବିଧା ଆଉ ବି ତାଙ୍କର ଝିଅ ପୁଅ ଥିବେ।
ହୁଁ।
ସେ ଝିଅ ଟା ବି କଣ କରିବ ଆଉ ଭାଇ ଭଉଣୀଙ୍କ ତାଙ୍କ ଉଁ ଫ୍ୟୁଚର ଦେଖିକି ଏ ସବୁ କରୁଥିବ ଆଉ।
ସେ ଝିଅ ଟା ବି ଆଉ କଣ କ ଆଉ କଣ କରିପାରିବ ତା ବାପା ମା ଯେହେତୁ ରାଜି ସିଏ ଆଉ କଣ କରିପାରିବ।
ଦ ଦର ଦରକାର ପଇଲେ ସେ ଝିଅ ସିନା ବାହା ହେଇକି ଯିବ ଦରକାର ପଇଲେ ଯଦି ତାଙ୍କ ଶାଶୁଘର ଲୋକ ଟିକେ ସବୁ ଜିନିଷ ନେଇ ଆଣି ଚଳେଇ ପାଇଲେ ତ ଠିକ ଅଛି ନ ହେଲେ ସେ ଝିଅ ବି ପୁଣି ହଇରାଣ ହେଇପାରେ। ମାନେ କିଛି ଦିନ ପରେ ପୁଣି ବି ସିଏ ଆସି ବାପ ଘରେ ରହିପାରେ। ସେତେବେଳେ ଦୁନିଆ ଲୋକ ହିଁ କହିବେ କି ଏମିତି ହେଲା ସେମିତି ହେଲା ଚଳେଇ ପାରିଲେନି ଇଏ କରିପ ପାରିଲେନି ସିଏ କରିପାରି। କେହି ବୁଝିବେନି କି ସେ ଛୋଟିଆ ଝିଅଟେ ବୋଲି।
ହଁ। ସେ ନିଜେ ହିଁ କେବଳ ବୁଝିପାରିବ ଯେ
ହଁ ସେ ସେତେବେଳେ ଆଉ ତା ପାଖରେ କିଛି ନଥିବ କରିବାକୁ। କି କଣ କରିବ ସବୁ ଆଡକୁ ତା ପାଇଁ ବାଟ ବନ୍ଦ ହେଇଯିବ ନା ଆଉ ପଢିପାରିବ ନା ଶାଶୁ ଘରକୁ ଯାଇପାରିବ ନା ବାପ ଘରେ ବି ଠିକ୍ ସେ ରହିପାରିବ ଠିକ୍ ନା ନାଇଁ। ଏମ୍ ଏମିତି ଆମ ଗାଁରେ ବି ଗୋଟେ ହେଇଥିଲା ଜିନିଷ।
ହୁଁ ହୁଁ।
ଆମ ଗାଁରେ ବି ଗୋଟେ ଛୋଟ ଝିଅର ବାହାଘର କରୁଥିଲେ। ଆମେ ତାକୁ କଣ କଲୁ ନା ଯାଇଁକି ଅଟକେଇଥିଲୁ। ଅଟକେଇଥିଲୁ ତାପରେ ତାଙ୍କ ବାବା ମା ବୁଝିଥିଲେ ତାପରେ ଆଉ ବାହାଘର ବି ଆଉ କଲେନି।
ଓ ଯେହେତୁ ଆମର ଏଇଟା ଗୋଟେ ଗାଁ ସେଥିପାଇଁ ଏଠି ବୁଝିଲେ ବି କେହି ଶୁଣିବେନି।
ହୁଁ- ଆଉ ଆମେ କଣ କରିପାରିବା? ଆଉ ତୋର ପଢାପଢି କଣ କରୁଚୁ ଏବେ?
ମୋର ଏବେ ପ୍ଲସ୍ ଟୁ ସରିଚି ବା।
ପ୍ଲସ୍ ଟୁ ସରିଚୁ ପ୍ଲସ୍ ଥ୍ରୀ କରିବୁ?
ହଁ।
କୋଉ କୋଉ କଲେଜରେ ପକେଇଚୁ?
ଫାଷ୍ଟେ ଯୋଉ ଟାଉନ୍ ଏନସ୍ ରେ ପକେଇଚି ତାପରେ ଯୋ ମୁଗପାରେ ପକେଇଛି। ଆଉ ସୁ
ଆଚ୍ଛା, କେତେ ମାର୍କ ଆସିଲା ତୋର ପ୍ଲସ୍ ଟୁ ରେ?
ମୋର ବା ତିନିଶ ତେସ୍ତୋରି।
ଆଉ ଭଲ ଆଉ ଯାହା ହଉ ତୋ ବାପା ମା ବୁଝିକି ତୋତେ ପାଠ ପଢ଼ଉଚନ୍ତି।
ହଁ।
ଆ ତୋର କେତେ ଜଣ ଭାଇ ଭଉଣୀ ଆଉ?
ମା-ମୁଁ ଆମେ ତିନି ଭଉଣୀ ଗୋଟେ ଭାଇ।
ଓହୋ- ଯାହା ହଉ ତୋ ବାବା ମା ବୁଝିକି ପାଠ ପଢୋଉଚନ୍ତି। ସବୁ ଭଲ କରିଚନି। ତୁ ବି ଭଲ ସେ ପଢ ତୁ ବି ଭାଇ ଭଉଣୀ ଆଉ ତିନି ଜଣ ରହିଲେଣି ବାପା ଏକୁଟିିଆ କେତେ କରିବେ?
ହଁ।
ତୋର କୋଉଠି ଇଚ୍ଛା ଅଛି ପଢିବାକୁ?
ମୋର ଇଚ୍ଛା ଅଛି ଏନ୍ ସିରେ।
ହଁ ତୁ ପା ନର୍ସିଂ କରିବୁ କହୁଥିଲୁ କଣ ହେଲା?
ନର୍ସିଂ କରିବି କିଛି ନାହିଁ ଯେ, ମାନେ ନର୍ସିଂ କରିବାକୁ ଚାହୁଁଥିଲେ ବି ଆମ ମାନେ ମୋ ବାପା ବାପାଙ୍କ ରୋଜଗାର ହିସାବରେ ନର୍ସିଂଟା ହେଇପାଇଲାନି ମାନେ ମୋ ଆ ଟା ଭାବିଥିଲେ କି ମାନେ ଲକ୍ଷେ ଟଙ୍କା ଭିତରେ ହେଇଯିବ ହେଲେ ସେ ନର୍ସିଂ ମାନେ ଇଏ ତିନି ଲକ୍ଷ ମୋ ବାପା ଦେଇପାରିବେନି ସେଥିପାଇଁ ମୁଁ ଡିସିସନ୍ ଚେଞ୍ଚ୍ କରିବାକୁ ବାଧ୍ୟ ହେଲି।
ଅଭାବ ବି ଗୋଟେ ବହୁତ୍ ବଡ କାରଣ ହେଇଯାଉଚି, ପାଠପଢା ହଉ କି ନିଜ ଲାଇଫ ଦେଖିବା ପାଇଁ ଆମର ବି ସେଇ ଜିନିଷ ଥିଲା ମୁଁ ବାପ୍ ତାଙ୍କର ଦେହ ଖରାପ ହେଲା ମୁଁ ବି ପ୍ଲସ୍ ଥ୍ରୀ ବହୁତ କଷ୍ଟରେ କଲି। କଲା ପରେ ବି ସେ ବାହାରକୁ ଯାଇପାଇଲି, ମୋର ବି ଇଚ୍ଛା ଥିଲା ନର୍ସିଂ କରିଆକୁ। ମୋ ଦେଇ କହୁଥିଲେ ମୋ ଦେଇ କହୁଥିଲେ ହଁ କର ବୋଲି ହେଲେ ମୁଁ ବି ସେଇ ପଇସା ଅଭାବ ପାଇଁ କରିପାଇଲିନି, ତାପରେ ମୋ ବାପାଙ୍କର ବି ଦେହ ଖରାପ ହେଇଗଲା। ଦେହଖରାପ ହେଲା ସେ ତାଙ୍କ ପିଛା ବହୁତ୍ ପଇସା ପତ୍ର ଗରିବ ଘର ହେଲେ ଏମିତି ହିଁ ଅସୁବିଧା ହଉଚି।
ହଁ।
ମିଡିଲ କ୍ଲାସ ହେଲେ ହଁ ଏ ସବୁ କରିଦଉଚନ୍ତି କିଛିଟା। ବଡ଼ ଲୋକତ ହେଲେ ସେ ଆମର ଏ ଗରିବ ଲୋକ ଏଇ ସବୁ ଅସୁବିଧା ହଉଚି ଆମେ କିଛି ବି କରିପାରୁନୁ, ଛାଡ ଭାବିକି କଁ ମନ ଦୁଃଖ କଲି ଯାହା ହବାର ଥିବ ହବ ଆଉ ଆଗୁକୁ ରଥଯାତ୍ରା ଆଉଚି ଯିବୁ ନା।
ହଁ ଯିବା
ହଁ ଭଲ ଆଉ
ହଁ
ଆଉ ତୁ କାର୍ତ୍ତିକ ପୁନେଇରୁ ସବୁ କଁ କଁ ଆନିଥିଲୁ?
କାର୍ତ୍ତିକ ପୁନେଇରୁ ମ ଆଣିଥିଲି ଏଇ ଯୋଉ ଟେସନାରି ଜିନିଷ ସବୁ - ଆଉ ଯାହା ଖାଇଥିଲୁ ବୁଲିଥିଲୁ ଆଉ
ହୁଁ କାର୍ତ୍ତିକ ପୁନେଇଁରେ କଣ ହୁଏ, ମୁରୁଜ ପକଉନା?
ହଁ ଅ ପଂଚୁକ ପାଞ୍ଚ ଦିନ ଆମେ ମାନେ ଚଉରା ମୂଳରେ ମୂର୍ଜ ପକଉ - ଆଉ ଠା ଠାକୁରଙ୍କ ଗତିରେ ଆଳତି ହୁଏ ଦେଖିବାକୁ ଯାଉ -
ଆଳତି କଣ ଭୋରୁ ଭୋରୁ ସକାଳୁ ସକାଳୁ ହୁଏ?
ହଁ ହଁ ହଁ ଭୋରୁ ଭୋରୁ ସକାଳୁ ହୁଏ ନନା ଆସିବେ ପୂଜା ହବ -
ହଁ ଆଉ ଠାକୁର ଦର୍ଶନ କରୁନା ସବୁ ଆମର ଏପଟେ ବି ପଞ୍ଚୁକରେ ଆମେ ଯାଉଁ ସବୁ ଠାକୁର ଦର୍ଶନ କରୁ -
ହଁ
ସଖାଳୁ ସକାଳୁ ଚାରି ପାଞ୍ଚଟା ମନ୍ଦିର କରୁ - ତାପରେ ଭଲ ଗୋଟେ କଣ ହୁଏ କହିଲୁ ଶୀଘ୍ର ଶୀଘ୍ର ସବୁ କାମ ସରିଯାଏ, ବହୁତ ଭଲ ବି ଲାଗେ - କୀର୍ତ୍ତନ ଇସ୍, ବହୁତ ହି ଭଲ ଲାଗେ ହଁ କି ନାଇଁ। ଭଲ ଲାଗେ କି ନାଇଁ। ଆଉ କଣ ଖବର କହ, ଯାହା ହଉ ତୋ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା।